ହଉ, ହଉ । ହାଲୋ
ହଁ ହାଲୋ
ହଁ ଶୁଭା ଯାଉଛି। ହଁ ଶୁଭା ଯାଉଛି।
ହଁ ଶୁଭା ଯାଉଛି। ତୁମ ପଟେ ଶୁଭା ଯାଉନି କି?
ହଁ ହଁ ଶୁଭା ଗଲା ଏବେ।ଆଉ କଣ କରୁଛନ୍ତି?
ଏବେ ରୋଷେଇ କାମ ଷ୍ଟାର୍ଟ କରିବା ।
ହଁ ଆଉ ଆଜି କଣ ରୋଷେଇ କରିବେ?
ଏଇ ଭାତ ରୋଷେଇ କରିବା ଆଉ ଡାଲି ଭଜା ଟିକେ କରିଦ ବା ଶାଗ ଟିକେ
ହଁ। ଆଉ ପରିବାରେ ରେ ସମସ୍ତେ ଭଲ।
ଆଜ୍ଞା। ହ୍ୟାଲୋ।
ହଁ ଶୁଭା ଯାଉନି କି?
ହଁ ଥରେ ଥରେ ଅଟକି ଯାଉଛି ଟିକେ ନେଟୱାର୍କ ତ ଦେଖିକି ହଁ ହଁ।
କଣ କହିବି ନେଟୱର୍କ ପ୍ରୋବ୍ଲେମ ହଉଛି ଆଚ୍ଛା ଶୁଭାଯାଉ
ହଁ ହଁ ହଁ ହଁ ଶୁଭାଯାଉଛି ହଁ।
ହଁ ଚାଷ କାମ ଷ୍ଟାର୍ଟ ହେଲା ସେପଟେ ହଁ ଜାଣିଛି।
ହଁ ଆମ ପଟେ ହଁ ଆମ ପଟେ ଚାଷ କହିଲେ ସେଇ ଯୋଉ ଚାଷ ଆଗରୁ ତଳା ପକାନ୍ତି ନା। ଆ ତଳା ପକାନ୍ତି ଯୋଉ ବିଲରେ ବୁଣନ୍ତି ସେ କାମ ଅ ଚାଲିଛି ରୁ ବର୍ଷା ହିଁ କେତେ କେମିତି କରୁ ଛି ବର୍ଷା ହିସାବରେ ଚାଷ କାମ ଆଗକୁ ବଢିବ ଆଉ।
ହଁ।
ଚାଷ ଟାଇମରେ ତ ହଁ।
ଆଁ ହଁ।
ହଁ କାଲି ପୁଣି ଘଡଘଡି ସହିତ। ହଁ ବର୍ଷା ଟିକେ ଟିକେ କରିଥିଲା। ହଁ ଅଳ୍ପ।
ହଁ ହଁ ପାଣିପାଗ କେମିତି କଣ କରୁଛି ଆଉ।
ଏବେ ବି ମେଘପାଗ ରହିଛି ସକାଳୁ ସଞ୍ଜ ଯାଏଁ ରହୁଛି ମେଘୁଆ ପାଗ କିନ୍ତୁ ବର୍ଷା ପଡୁନି। ଆଉ କଣ କରିବା ଚାଷ କାମ ଏମିତିରେ କେମିତି ହବ ହେଇପାରୁନି। ଠିକ୍ ଭାବରେ ଚାଷ କାମ।
ସେଇ ପରା ଆଉ ହଁ ସେ ବର୍ଷା ଦେଖିକି ହିଁ ଚାଷ କାମ ହବ ଆଉ।
ହଁ ଏବେ ପୁଣି ହଁ ବାଡ଼ିରେ ଚାଷ କରିଛୁ ଏଇ
ହଁ ପରିବା ପତ୍ର। ହଁ ଚାଷ ନିଜେ ଘରେ ଚାଷ କରୁଛ ସେଗୁଡା ଖାଉଛ ଆଉ। ଉଁ।
ହଁ ଆଜ୍ଞା।
ସାର ଜିନିଷ ଖାଇଲେ ତ ଭଲ୍ ଦେହ ପାଇଁ ଆଉ
ହଁ ନା ନା ଏଇ ଯୋଉ ବାହାରୁ ଯୋଉ ବଜାରରେ ବି କୁଛନ୍ତି ସେ ତ ସାର ଦିଆ ହଉଛି ନା ଏଟା ବାଡିରେ ନିଜେ କରୁଛ ମାନେ ଭଲ ସତେଜ ସତେଜ ଖାଉଛ ଆଉ।
ଉଁ ହୁଁ।
ହଁ ହଁ। ଆଉ କଣ କହୁନାହାନ୍ତି ଏଇଇ ପର୍ବ କେମିତି ପାଳନ କର ହଁ ହଁ ଏବେ ତ ଗାଁ ସାହିରେ ସେ ଭଳିଆ ହିଁ। ଆଉ ହୁଁ। ଏବେ ଚାଷ କାମ ପହଞ୍ଚିଲା ସବୁ ଚାଷୀ ମାନେ ଚାଷୀ ମାନଙ୍କ କ ମନରେ ଆନନ୍ଦ ଆଉ କହିଲାାନସରେ।
ହୁଁ ଆମ ତ ଖୁସି କ ବହୁତ ସାରା
ହଁ କହଲେ ହଁ ପୁଣି ଚାଷ। ଟାଇମ ଟା ପରିବେଶ ବହୁତ ସୁନ୍ଦର ଦେଖାଯାଏ ନା।
ହେନା।
ହଁ। ଆଉ ହଁ ହଁ ଶୁଭ ଯାଉଛି।
ହ୍ୟାଲୋ।
ହଁ ଶୁଭା ଯାଉଛି। ତୁମକୁ ଶୁଭ ଯାଉନି କି?
ହ୍ୟାଲୋ।ସୁୁଭଦାଉନି?
ହ୍ୟାଲୋ। ହଁ ହଁ ଶୁଭା ଯାଉଛି। ତୁମକୁ ଶୁଭ ଯାଉନି?
ହ୍ୟାଲୋ।
ହଁ ହ୍ୟାଲୋ ହ୍ୟାଲୋ ହ୍ୟାଲୋ।
ବାଜାାଉନକି?
ହଁ ଶୁଭା ଯାଉଛି ଶୁଣ ଯାଉନି କି ଆପଣଙ୍କୁ?
ହ୍ୟାଲୋ।
ହ୍ୟାଲୋ ହଲୋ। ଶୁଭା ଯାଉନି କି ମତେ ତ ଶୁଭା ଯାଉଛି ଆପଣ ଯୋଉ କହୁଛନ୍ତି।
ଆ
ମୋ କଥା ଆପଣଙ୍କୁ ପହୁଚୁନି କି? ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।